ହଁ କଣ କରୁଚ?
ହଁ ବସିଚି ଆଉ।
ଆଉ କଣ ଦେହ ଭଲ ଅଛି?
ହୁଁ।
ଆଉ ପୁରୀ ଯାଇନ?
ନା ଆଉ ଯ ପୁରୀ ଯାନ ଠାକୁରଙ୍କ ଡୋରି ଲାଗିନି ଆଉ।
ହଁ ହଁ ଯିବାର କିଛି ଅଛି ପ୍ଲାନିଂ?
ସେମିତି ଆଗକୁ ତ ଆସୁଚି ରଥଯାତ୍ରା ଦେଖିବା ଠାକୁରଙ୍କ ଡୋରି ଲାଗିଲେ
ହ ନାଇଁ କଥା କଣ କି ମୋର ଅଛି ନା ଯିବାର ମୁଁ ସେଥିଲାଗି ତମକୁ ଫୋନ୍ କଲି କି ତମେ ଯଦି ଯିବ ସାଙ୍ଗ ହୋଇକି ଯାଆନ୍ତେ। ବୁଲିକି ରଥ ଟିକେ ଟାଣିକି ପଳେଇ ଆସନ୍ତେ ଆଉ।
ହୁଁ ଯେମିତି ଯାଇଥିଲେ ଗୋଟେ ଥର ଦୌଡିକି ଗଲେ ଦୌଡିକି ଆସିଲେ।
ହଁ ସେତେବେଳେ ତ ଠାକୁର ସରି ଯାଇଥିଲା ରଥ ଟଣା। ସେତେବେଳେ ଠାକୁର ମାନେ ବଡ ଦାଣ୍ଡରେ ଥିଲେ। ତ ସିଏ କଣ କ କଥା କଣ କହିଲ କି ମାନେ ଯଉ ଭିଡ଼ ହେଉଚି ନା ସେଥିଲାଗି ବେଶୀ ଭିଡ଼ରେ ମାନେ ଏଇ ଯଉ ଦଳା ଚକଡା ହଉଚି ଚୋରି ଚାରି ଏଗୁଡାକ ହଉଚି ନା ବହୁତ ତ ସେଥିଲାଗି ଯିବାକୁ ଏତେ ଭିଡ଼ରେ ଇଚ୍ଛା ହଉନି। ଆଉ ନହେଲେ ତ ଜାଗା ପାଖକୁ ଯିବାକୁ ସବୁବେଳେ ଇଚ୍ଛା।
ସେଠି ତ ସବୁବେଳେ କେତେବେେଳେ ଗୁଡା ନାଇଁ ସବୁବେଳେ ଭିଡ। ଅଲଗା ଦିନରେ ବି ହଁ ତମେ ବାହାରୁ ପଳେଇବ ମନ୍ଦିର ଭିତରେ ଯେତିକି ଭିଡ ଆଉ ମୁଁ ଜାଣିପାରୁନି କାହିଁକି ସେଠି କାହିଁକି ଏତେ ଭିଡ ମାନେ ଏ ବାହାରୁ ଏତେ ଲାଇନ ତା ମନ୍ଦିର ଭିତରେ ବି ସେମିତି ଲାଇନ କରିବା କଥା।
ହୁଁ।
ଆମେ ସିନା ହ ଆମର ଆମେ ଏବେ ଯେ ଅଛି ଆମେ ପଳେଇବା କି ଆମେ ସେ ଭିଡରେ ଦଳା ଚକଟା ହେଇକି ଆମେ ଫେର୍ ପଶିଯିବା। ଭାବିଲ ଯଦି ସେ ଏଥର ବୁଢା ବୁଢି ଯୋଉ ମାନେ ପୁରା ଅ ପୁରା ବୃଦ୍ଧ ଯୋ ଯୋଉମାନେ। ଯଦି ସେମାନେ ଯିବେ ସେ ଦଳା ଚକଟାରେ ସେମାନ କ ତାଙ୍କ ଅବସ୍ଥା କଣ ହବ?
ହଁ ସେଇତ ମାନେ ବହୁତ ଅସୁବିଧା ମାନେ ସିଏ କଣ କରୁଛନ୍ତି ନା ହଁ ଏମିତି କରନ୍ତେ। କି ବୃଦ୍ଧ ଲୋକଙ୍କ ପାଇଁ କି ଗୋଟେ ବାଟ। ଆଉ ଅଲଗା ଲୋକଙ୍କ ପାଇଁ ଗୋଟେ ବାଟ ଏମିତି କରନ୍ତେ ହେଲେ ହଁ ସୁବିଧାରେ ସମସ୍ତେ ଦର୍ଶନ କରିପାରନ୍ତେ। କିନ୍ତୁ ସେମାନେ ସମସ ସଙ୍କ ପାଇଁ ଗୋଟିଏ ଲାଇନ୍ କରିଦେଉଛନ୍ତି ତ ସେଇଠି ସମସ୍ତେ ହଇରାଣ ହେଇଯାଉଛନ୍ତି ସେମାନେ କେବଳ ପୁଅଝିଅ ଅଲଗା ଅଲଗା ଲାଇନ୍ କରୁଛନ୍ତି ନହେଲେ ମାନେ ଆଉ ନହେଲେ କିଛି ବୃଦ୍ଧ ଲୋକଙ୍କ ପାଇଁ କୌଣସି ପ୍ରକାର ସୁବିଧା ନାହିଁ କି ସେମାନେ ଯୋଉ ବ୍ୟାରିଗେଟ୍ କରିଛନ୍ତି ନୁହେଁ କେତେ ବାଟ ବୁଲିକି ଯିବାକୁ ପଡ଼ୁଚି କହୁନ।
ସଁ ସେଟା ତ ଠିକ ହେଲେ ବି ମାନେ ଯୋଉ ଯୋଉ ବ୍ୟାରିଗେଡ ହେଇଚିବି ଏବେ ହେଇଯାଇଛି କଣ ତମେ ତା ଭିତରେ ତମେ ବସିକି ଯାଇପାରିବ ଏଥର ଯୋଉ ଗୋଡ କଣ ହେଇଗଲା ଯେନେ ହେଲେ ବସି ପାରିବ ସିଟ ମାନେ ମନ୍ଦିର ଇଏ ଯାଏ ଠିକ ଅଛି ଯୋଉ ଭିତରକୁ ସେଉଠୁ ମାନେ ଆମେ ଏଇ ଯାଇଥିଲୁ ନଭେମ୍ବର ମାସରେ ଆଉ ମୋ ବା ପା ମାମା ମୋ ଭଉଣୀ ମୁଗୀ। ଏତେ ମାନେ ମାମାର ହାଇଟ୍ ଟିକେ କମ୍। ସେ ଯେତେବେଳେ ପୁରା ବନ୍ଦ ଥିଲା ଏକା ସାଙ୍ଗରେ ଛାଡିଲେ। ସମସ୍ତେ ପୁରା ଜଲଦି ଜଲଦି ଗଲେ ଏଥିରେ ସପୋଜ ଯଦି ଚାରିପଟେ ଡେଙ୍ଗା ଲୋକ ମାନେ ଥିବେ ତା ଭ ଭିତରେ ଗୋଟେ ଛୋଟ ଲୋକଟେ ଥିବ। ତା ଅବସ୍ଥା ଟା କଣ ହବ ତ ଚାପି ହେଇଯିବ ନା। ପୁରା ଅଣ ନିିଶ୍ୱାସୀ ହେଇଯିବ। ହାମାର ଅବସ୍ଥା ପୁରା ସେଇଆ ହେଲା। ତାପରେ ସେ ଯୋଉ ଭିତରକୁ ଯିବ ସେ ପାହାଚ ଏତେ ଭିଡ ସେ ପାହାଚ ବି ଦେଖା ହଉନି ତମେ ଯଦି ଦି ଭୁଲରେ ପଡ଼ିଗଲ ତମକୁ ସେଇଠି ତମକୁ ଚାପିଦେବେ। ହେଲା ମୁଁ ତାଙ୍କୁ ଧରି ଧରି ନେଲି। ଏ ଯୋଉ ଅଛି ଯୋଉ ଅରୁଣ ସ୍ତମ୍ୱ ଅଛି ସେଟ ସେଠିକ ବୁଲିବା ଆସିବା ପାଇଁ ବୁଲିକି ଆସିବ ମାନେ ଏତେ ଚାପି ଚୁପି ଯେ ମାନେ ଆ ଆମେ ପୁରା ଅଲଗା ଅଲଗା ହେଇଗଲୁ ପୁରା ମାନେ ମୋ ମାମା ଗୋଟେ ଆ ଡେ ମୁଁ ଗୋଟେ ଆଡେ ମୋ ଭଉଣୀ ଗୋଟେ ଆଡେ ମୋ ବାପା ଗୋଟେ ଆଡେ ଏମିତି ଅଲଗା ଅଲଗା ସବୁ ହେଇଗଲୁ କିନ୍ତୁ ଲାଇନିରେ ଗଲୁ। କିନ୍ତୁ ମୋ ମାମା ଠାକୁରଙ୍କୁ ଠିକ୍ ସେ ଦେଖି ପାରିଲେନି ମାନେ ସେ ଆଗରେ ବି ପୁରା ଲୋକ ଭର୍ତ୍ତି ପଛରେ ବି ପୁରା ଲୋକ ମାନେ ଡେଙ୍ଗା ଡେଙ୍ଗା ଲୋ କୋ ଗୁ ସିଏ ପରା ଛୋଟଟେ। ପୁରା ଚାପି ହେଇକି ଏପଟ ନେଲେ ସେପଟେ ଟାଣିକି ବାହାର କରିଦେଲେ ସଇଲା। ଗୋଟେ ସେକେଣ୍ଡେ ବି ସେଠି ଛିଡା ହେଇନାହାନ୍ତି ଏମିତି ହେଲେ ଗୋଟେ ମନ ଦୁଃ ଖ ଲାଗିବନି ତମେ ଏତେ ବାଟରୁ ଆସିଥିବକି ଠାକୁ ଯଦି ଜାଗାକୁ ଦେଖିବ ମାନେ ମନ ଭରି ଟିକେ ଦେଖିବ କିଛି ମୁଁ ମାନେ ଗୋଟେ ମିଣ୍ଟି ବି ତମେ ତମେ ଛିଡା ହେଇପାରିବନି। ଯିବ ସାଙ୍ଗେ ସାଙ୍ଗେ ମାନେ ବାହାରକୁ ଚାଲ। ଏଇଟା କିନ୍ତୁ ବିଲକୁଲ୍ ଠିକ ନୁହଁ।
ସେଇ ତ ସମସ୍ତଙ୍କ ପାଇଁ ବି ସେଇ ଅସୁବିଧା। ମାନେ ଡେଙ୍ଗା ଲୋକମାନେ ସବୁ ଦେଖିଦେବେ କିନ୍ତୁ ଦେଖିଲା ବେଳୁକୁ ଗେଡ଼ା ଲୋକ ପଛରେ ଠିଆ ହେଇକି କିଛି ଦେଖିପାରିବେନି। ମାନେ ଚାହିଁଲେ ବି ସେମାନେ ଟିକେ ଯଦି କହିବେ ଟିକେ ମାନେ ପାଖାନ୍ତୁ ଆମେ ଟିକେ ଆଗକୁ ଯାଇଁକି ଦେଖିବୁ ଠାକୁରଙ୍କୁ ସେ ପା ଖେଇବେବି ନାହିଁ ମାନେ ଶୁଣିବେନି। ସେମାନେ ଭାବିବେ ଯେମିତି ମାନେ ଆମେ ହିଁ ଏକୁଟିଆ ଦର୍ଶନ କରିବୁ। ଆମେ ହିଁ ଏକୁଟିଆ ସବୁ କରିବୁ ଆଉ କିଏ ଦର୍ଶନ କରନ୍ତୁ ନକରନ୍ତୁ କିନ୍ତୁ ଲୋକମାନେ ଭାବିବା ଦରକାର ଆରେ ଆମେ ତ ଦର୍ଶନ କଲୁ ଅଲଗା ଲୋକ ଯିଏ ବି ସିଏ ଯଦି କହୁଚନ୍ତି ନାଇ ଟିକେ ଦର୍ଶନ କରିବେ ତ ତା ଙ୍କୁ ବି ଟିକେ ମାନେ ପାଖେଇ ଯିବା କଥା ନା ସେମାନେ ଟିକେ ଦର୍ଶନ କରନ୍ତୁ। ଆଉ ତାପରେ ବି ସେଠି ନା ଯେତବେଳେ ତମେ ଭିତୁରୁକୁ ପଶି ସାରିବ ନା ମାନେ ମନ୍ଦିର ଭିତୁରୁକୁ ସେତବେଳେ ମାନେ ଉଁ କଣ ଯୋଉ ପୋଲିସ ମାନେ ଜଗୁଚନ୍ତି ସେମାନେ ଖୁବ୍ କମ୍ କମ୍ ଲୋକଙ୍କୁ ଛାଡ଼ିବା କଥା ସେମାନେ କିନ୍ତୁ ଏକା ସାଙ୍ଗରେ ଯୋଉ ବହୁତ ସାରା ଲୋ ଙ୍କୁ ଛାଡ଼ି ଦଉଚନ୍ତି ସେମାନେ ପୁରା ତା ଭିତରେ ଅଣନିଶ୍ୱାସୀ ହେଇଯାଉଚନ୍ତି। ମୁଁ ବି ଥରେ ଯାଇଥିଲି ମାନେ ମୋତେ ବି ସେଇଭଳିଆ ମାନେ ଅନୁଭବ ହେଲା କି ମାନେ ମୁଁ ମାନେ ପୁରା ଅଣନିଶ୍ୱାସ ହେଇଗଲି ସମସ୍ତେ ପୁରା ଚାପି ଚୁପି ମୋ ଓନିକୁ ଟାଣି ଚୁଟି ଟାଣି ମାନେ ସବୁ ଟାଣି ଟୁଣି ହେଇଗଲା। ମାନେ ମୁଁ କହିଲି କି ମାନେ ମୁଁ ଖାଲି ଗୋଟିଏ ନଜର ଜଗାକୁ ପକେଇ ଦେଇକି ମାନେ ମୁଁ କେମିତି ବାହାରୁକୁ ଆସିବି।
ସେଇଟା ତ ଅସୁବିଧା ଆଉ ମାନେ ସେଠି ଯେତେ ବି ତା ଭିତରେ ଏତେ ଅଛନ୍ତି ପୋଲିସ କିନ୍ତୁ ତମେ ହେଟି ଗୋଟେ ମି ତମେ ଏତେ ଦୂରରୁ ଯା-ଯା ମାନେ ଯାଇଥିବ କି ଟିକେ ମାନେ ଆଟଲିଷ୍ଟ ଗୋଟିଏ ମିନିଟ୍ କି ଦି ମିନିଟ୍ ହୋଉ ଛିଡ଼ା ହେଇକି ମୁଁ ଦର୍ଶନ କରିବି। ସେ ତମେ ଏମିତି ଯିବ ଯିବ ସାଙ୍ଗେ ସାଙ୍ଗେ ଆସିବ। ସେ ପୋଲିସ ମାନେ ବି ତମକୁ ତମକୁ ଟାଣିକି ବାହାର କରିଦେବେ କି ଚାଲ ମାନେ ଛିଡା ହୁଅନି। ସେଇଟା ଭାରି ଦୁଃଖ ଲାଗେ।
ହୁଁ ମାନେ ବହୁତ ଇଚ୍ଛା ଠାକୁର ଦର୍ଶନରେ। କିନ୍ତୁ ଏଇ ଭିଡ ସକାଶେ ହିଁ ମାନେ ଅ ଯିବାକୁ ଆଉ ମନ ହଉନି।
କେବଳ ଏଇ ରଥଯାତ୍ରା ଭିଡ ସିନା କିନ୍ତୁ ଗଲେ ଠାକୁରଙ୍କୁ ଯେତେ ଦୂରୁରୁ ହଉ ବି ପୁରା ମନ ଭରି ଦେଖି ପାରିବ। ଏଇ ସୁଯୋଗ ଟା ମାନେ ଯୋଉ ବର୍ଷକୁ ଥରେ ଯୋଉ ଠାକୁର ଆ ଆସନ୍ତି ସ୍ନାନ ପୂର୍ଣ୍ଣିମା ହେଲା ରଥଯାତ୍ରା ତାପରେ ପରେ ଯୋଉ ସୁନାବେଶ ସବୁ ଅଛି ବାହୁଡା ଯାତ୍ରା ଅଧରପଣା ଯେତିକି ଦିନି ଯୋଉ ନ ମାନେ ଭଳି ଦିନ ଭଳିଆ ରହିବେ କିନ୍ତୁ ଠାକୁର ଙ୍କୁ ଯୋଉ ଲୋକ ବି ଯିବେ ଯିବ ମନ ଭରି ଦେଖି ପାରିବ।
ହଁ ଆମେ ଗୋଟେ କାମ କରିବା ଆମେ ଏତେ ଯଦି ଭିଡ଼ରେ ନ ଯାଇପାରିଲେ ତାହେଲେ ଆମେ ଗୋଟେ କାମ କରିବା ସେଥରକ ଯେମତି ଯାଇଥିଲେ ମାନେ ହଁ ହଁ ସେଥରକ ତରତରେ ଯାଇ ତରତରେ ପଳେଇ ଆସିଥିଲେ ଏଥର କିନ୍ତୁ ଯିବା ଠାକୁର ଯେତେବଳେ ରଥରେ ଥିବେ ଦେଖିବା ଟିକେ ସମୁଦ୍ର କୂଳ ଘରିକା ବୁଲିବା ଆରାମସେ ଖଜା କିଣିବା ଆସିବା।
ହୁଁ। ମୁଁ ଗୋଟେ ଏ ସମୁଦ୍ର କୂଳ ଯାଇନି ବୋଧେ ଆସିକି ହେଲାଣି ପାଞ୍ଚ ଛଅ ବର୍ଷ ଭଳି ହେଲାଣି। ଅଁ ଏଇ ଯୋଉ ପୂର୍ବ ଥରକ ଯୋଉ ଯାଇଥିଲି ଏଇ ମୋ ବାବା ମାମା ଙ୍କ ସହି ତ ସନ୍ଧ୍ୟା ହେଇଗଲା ତାପରେ ଆମୁକୁ ଜଲଦି ବି ଆସିବାର ଥିଲା ପୁଣି ଧର ବସ୍ ମିଳିବ ନ ମିିଳିବ ଆମେ ସେମତି ଗାଡି ରିଜର୍ଭ କରି ଯାଇନଥିଲୁ ନା। ଅଁ ତ ଜଲଦି ଜଲଦି ସମୁଦ୍ର କୂଳକୁ ଗଲେ ପୁଣି ଲେଟ୍ ହବ ନା ବୁଲିକି ଆସିଆ ପାଇଁ ନିହାତି ତ ଘ ଣ୍ଟେ ଖଣ୍ଡେ ସମୟ ଲାଗିଯିବ।
ହଁ।
ହଁ ତାପରେ ସେଠି ପୁଣି ସେ ଯୋଉ ଗାଡି ଯୋଉମାନେ ସେ ଯୋଉ ଅଁ ରିକ୍ସା ଆଉ ସେ ଯୋଉ ଗାଡି ତା-ତାଙ୍କର ତ ମାନେ ରେଟ୍ ପୁରା ହାଇ। ସେମାନେ ତ ଟଙ୍କାଟେ ବି କହିବେନି କି କମ୍ କରିବେ ବୋଲି। ଆ ଏମତି ଏ ହେଇକି ଆଉ ସମୁଦ୍ର କୂଳ ଯାଇ ହେଲାନି ଖାଲି ସେଇଠି ବଡ଼ଦାଣ୍ଡରୁ ସେଠି ଖାଲି ଇଏ ନେଇକି ଖଜା ଆଣିଲୁ। ଆଉ ସେଠି ସେ ଯୋଉ ମାଳି ହେରିକା ଯୋଉ ବିକ୍ରି ହୁଏ ନା କି। ମୁଁ ଗଲେ ମତେ ସେଇଗୁଡାକ ମତେ ବଢିଆ ଲାଗେ। ସେଇ ଗୁଡା ଯୋଉ ଗୋଟେ ବ୍ରେସଲେଟ ଆଣିଥିଲି ଆମ ଝିଅ ପାଇଁ ଚାରି ପାଞ୍ଚଟା ଭଳିଆ ଆଣିଥିଲୁ। ଆଉ ସେ ଯୋଉ ମାଳି ହେରିକା ଆଣିଥିଲୁ। ଆଉ ଏଇ ଯୋଉ ଏମତି ବାନ୍ଧନ୍ତିନି ହାତରେ ଯେ ଯୋଉ ରାକ୍ଷୀ ଟାଇପର।
ହଁ ହଁ।
ଏଇ ଗୁଡାକ ବି ଆଣିଥିଲୁ। ସେଇଗୁଡା ମତେ ଗଲେ ସେଇଗୁଡାକ ମତେ ବଢିଆ ଲାଗେ ଆଉ ଏ କିନ୍ତୁ ସମୁଦ୍ର କୂଳେ ଯୋଉ ଶଙ୍ଖ ବଙ୍ଗ ବିକ୍ରି ହୁଏ ସେଟି ତାକୁ ଦେଖିଆ ପାଇଁ ସୁନ୍ଦର ଲାଗେନା। ସଜିଆ ହେଇ ସବୁ ସବୁ ଜିନିଷ ଥାଏ।
ସମୁଦ୍ର କୂଳରେ ତ ବହୁତ ସାରା ଜିନିଷ ଥାଏ କିନ୍ତୁ ଏବେ ନା ଆଗୁରୁ ତମେ ଯାଇଥିବ ଯେତେବେଳେ ଫାଷ୍ଟ ଫାଷ୍ଟ ଛୋଟ ହେଇଥିବ। ମାନେ ମୁଁ ଯେତବେଶଳେ ଯାଇଥିଲି ଛୋଟ ବେଳେ ଥରେ ପୁରୀ। ଯେତେବେଳେ ନା ମାନେ ବହୁତ କମ ରେଟ ଥିଲା ସବୁ ଜିନିଷ ତମେ ସବୁ ଜି ନିଷ କିଛି କିଛି କିଣିପାରୁଥିଲ କିନ୍ତୁ ଏବେ ନା ବହୁତ ରେଟ୍ କରିଦେଇଚି ମାନେ ସାମାନ୍ୟ ମାଳି ଗୋଟେ କହିବେ ସତୁରୀ ଟଙ୍କା ଅଶୀ ଟଙ୍କା। ଗୋଟେ ଶଙ୍ଖର ଗୋଟେ ଜିନିଷ କହିବେ ଦୁଇଶ ତିନିଶ ଟଙ୍କା। ଯୋଉଟାକି ଗୋଟେ ଗରିବ ଲୋକ ଯାଇଥିବ ତାର ଇଚ୍ଛା ହେଲେ ବି ସେ କିଣିପାରିବନି। ଆଉ ମାନେ ବହୁତ ଜିନିଷ ଅଛି ଯୋଉଗୁଡ଼ାକ ସେମାନେ ବହୁତ ଅଧିକା ରେଟ୍ କହୁଚନ୍ତି। ଆଉ ମାନେ ଏଇ ତମେ ଦେଖିବ ବି ଯୋଉ ଯେତେବେଳେ ଆମର ଖଜା ଯୋଉ କିଣନ୍ତି ତମେ ଯଦି ଭଲ ଖଜା ବି ଯଦି ଦେଖିକି ନ କିଣିବ ନା। ସେମାନେ କଣ କହୁଛନ୍ତି ନା ଲୋକ ମାନଙ୍କୁ ଠକି ଦେଉଛନ୍ତି ମାନେ ବାସି ଖଜା କି ନରମ ଖଜା ଏମତି ଦେଇ ଦଉଛନ୍ତି ଭଲ ମାନେ ଲୋକମାନଙ୍କୁ ସେମାନେ କାହିଁକି ଠକୁଛନ୍ତି ମୁଁ ବି ବୁଝିପାରେନି ଆରେ ଗୋଟେ ଲୋକଟେ ପଇସା ଦେଉଛି ଆଟଲିଷ୍ଟ ତ ତାକୁ ଭଲ ଜିନିଷ ଦି କାହିଁ ଏମିତି ଖରାପ ଜିନି ସ ଦଉଛ
ହୁଁ ହଉ ତାହେଲେ ଆମେ ଯିବା ସମୁଦ୍ର କୋଳ ଆମେ ମନ୍ଦିର ଯଦି ଯିବା ମନ୍ଦିର ଘରିକା ବୁଲିବା ତାପରେ ସମୁଦ୍ର କୂଳ ଯିବା ସମୁଦ୍ର କୂଳ ଯାଇକି ସେଠି ତ ବୁଲିବା କେତେ କେତେ ଜିନିଷ ଅଛି ଟିକେ ଅଟୋରେ ବସିବା
ହଁ ହଁ
ଓଟୋରେ ବସିବା ତାପରେ ସମୁଦ୍ର ଟିକେ ଟିକେ ଗାଧେଇବା ହେଲା ମୁଁ କେବେ ଯାଏ ମାନେ କେବେ ସେ ଗାଧେଇବାର ସୁଯୋଗ କେବେ ପାଇନି
ହୁଁ
ହୁଁ
ନାଇଁ ସମୁଦ୍ରରେ ଗାଧୋଇଲେ କିଛି ନାହିଁ ଯେ ସେ କଣ କୁ ଯାଇକିନା ଯୋଉ ଡ୍ରେସ ପିନ୍ଧି ତମେ ଗାଧଉଥିବ ସେ ଡ୍ରେସ ହିଁ ପୁରା ନଷ୍ଟ ସେ କାରଣ ସମୁଦ୍ର ପାଣି ଟା ପୁରା ଲୁଣିଆ ଥାଏ ନା ସେ ଲୁଣି ପାଣି ପୁରା ଖାଇଯାଏ ଆଉ ତମେ ଦେଖିଥିବ ସମୁଦ୍ର ମାନେ ଗଲେ ସେ ଯୋଉ ପାଣି ବାଜିକି ଦେ ହାତ ସବୁ ନା କଳା ପଡିଯାଏ ଜାଣିଥବ କି ନାଇଁ ମୁଁ ଜାଣିନି ସେ ପୁରା କଳା ପଡ଼ିଯାଏ ପୁଣି ତାଙ୍କର ପୁଣି ମାନେ ପୂର୍ବ ଅବସ୍ଥାକୁ ଫେରଇକି ଫେରାଇବାକୁ ଆଣିବା ପାଇଁ ପୁଣି ଆହୁରି ଆଠ ଦଶ ଦିନ ସମୟ ଲାଗିବ
ହଁ ସେଟା ତ ଠିକ ହଉ ହେଲେ ହବ ଗୋଟେ ଥର ଗାଧେଇ ପଡ଼ିଆ ମୁ କେବେ ବି ସୁଯୋଗ ପାଇନକି ଆଉ ସମୁଦ୍ରକୁ କୂଳ ଯାଇକି ଆଉ ଛୋଟ ଭଳି ଗଲି ସେତେ ଛୋଟ ହେଇଥିଲି ଘରେ ମନା କରନ୍ତି ଆଉ ଏବେ ବି ଗଲେ ସେମିତି ସୁଯୋଗ କେବେ ହେଇନି ଖାଲି ଯାଇ କି ହଁ ତମେ ସେଠି ଯାଇକି ରହିଲ ରହିକି ବୁଲାବୁଲି କଲ ସେଟା ହବ ଆଉ ତମେ ଯିବ ସାଙ୍ଗେ ସାଙ୍ଗେ ଆସିବ ଆଉ ତମେ ଗାଧେଇବ ଆଉ କେତେବେଳେ ଯଦି ସେଠିକି ଯିବ ଯଦି ଗୋଟେ ଦି ଖଣ୍ଟା ନ ରହିବ ଆଉ କାହିଁ ବେକାରାରେ ଯିବ
ହଁ ନାଇଁ ଆମେ ଏଥରକ ସେୟଆ କରିବା ଆମେ ଦେଖିବା ଯଦି ବହୁତ୍ ଭିଡ଼ ହେଲା ତାହାହେଲେ ଜୀବନୀ ଆଉ ଆ ଆମେ ପରେ ଠାକୁର ଯେତେବେଳେ ରଥରେ ଥିବେ ବାହାରେ ସେତେବେଳେ ଯିବା ଆରାମ ସେ ଦର୍ଶନ କରିବା ସମୁଦ୍ର କୂଳହରିକା ବୁଲିବା କିଣାକିଣି କରିକି ଆସିବା
ହଉ ହଉ ତାହେଲେ ତମେ କଣ କର ଆଉ
ହଁ ମୁଁ ଗଲେ ଫୋନ୍ କରିବି ଆଉ
ହଉ